ହାଲୋ। ହାଲୋ, ସୁପ୍ରଭାତ୍। ହଁ ସୁପ୍ରଭାତ। କଣ କରୁଚ?
ମୁଁ କିଛି ନାହିଁ ସକାଳୁ ଟିକେ ମର୍ଣିଂ ୱାକରେ ଯାଇଥିଲି। ଏଇନେ ଚାଲି ଚାଲି ଆସୁଚି ଆଉ ରିଟର୍ଣ ଘରକୁ ଫେରୁଚି।
ଓ ଯା ହଉ ତମେ ସବୁବେଳେ ଚାଲିବାକୁ ଯାଇଥାଉଚ ନା ଯେବେବି ତମକୁ କଲ୍ କଲେ ଚାଲିଥାଉଚ। ସେଥିପାଇଁ ତମ ଦେହ ଏତେ ପୁରା ସତେଜ ରହିଥାଉଚି। ନାଇଁ ମୁଁ ଟିକେ ଏଠି ବିଲେଇ ମାନଙ୍କ ସହିତ ଖେଳୁଥିଲି।
ହୁଁ ରଖିଚ କି ବିଲେଇ? ଆଚ୍ଛା ଆଚ୍ଛା। କେତେଟା?
ଆମର ଦିଟା ଏକା ଅଛନ୍ତି। ମାନେ ସେ ଗୋଟେ ଆଉ ଗୋଟେ ଆଉ ଦିଟା।
ଉଁ ହୁଁ ହୁଁ।
ମାନେ ସିଏ ବିଲେଇ ବୋଲି ନାଇଁ ଆଉ କିଛି ପୋଷି ନୁ ହେଲେ। ଖାଲି ସେ ବିଲେଇ ଏମିତି ଆଉ। ପୋଷିଚୁ ବଲେ କଣ ସେ ବିଲେଇ ଏଇନେ ଆସିଥାଉଚି। ଆଉ ଆମେ ହେଲେ ଘରେ ରଖୁନୁ। ନାଇଁ ଘରେ ରଖୁନୁ। ମାନେ ସିଏ ଏମତି ଖାଲି ଆସିବ ଯାହା। ଇଏ କରୁଚି ପାଖରେ ଟିକେ ମିଶୁଚି ଯାହା ସେମିତି ଆଉ।
ଖାଉଛନ୍ତି ଏମିତି।
ହଁ ହଁ ଖାଉଛନ୍ତି ଯାହା। ଆଉ କିନ୍ତୁ ସିଆଡେ ସବୁ ବାହାରେ ଏକା ଥାଉଛନ୍ତି ପ୍ରାୟ ଟାଇମ ଆଉ। ଘରକୁ ଆମେ ଏତେ ଇଏ କରୁନୁ ଆଉ। ମାନେ ଏମିତି ଖାଲି ବାହାରେ ବାହାରେ ଏକା ଆଉ। ବିଲେଇ ମାନେ ତମକୁ ପସନ୍ଦ କି ନାଇଁ ବିଲେଇ?
ହଁ ମତେ ବି ତ ଆମର ବି ଅଛନ୍ତି। ଆମ ଘରେ ଥରେ ସେ ବିଲେଇ ଛୁଆ ହେଇଥିଲେ ହେଲା।
ଓହୋ।
ମାନେ ହେଇଥିଲେ ବହୁତ ଗୁଡେ ପାଞ୍ଚ ଛଅଟା କେତେ ହେଇଥିଲେ ପାଖାପାଖି ବିିଲେଇ ଛୁଆ।
ହଁ ସେମାନେ ତ ନ କଲେ ନାଇଁ। କଲେ ପୁରା କେତେ ସାରା।
କେତେ ସାରା ହେଇଯିବ ତାଙ୍କର। ତାପରେ ସେମାନେ ମାନେ ତାର ମା ଆସିବ ସେମାନଙ୍କୁ ମାନେ ଗୋଟେ ଜାଗାରେ ଜନ୍ମ ସେ ଛୋଟ ଛୋଟ ବେଳେ ବହୁତ ସୁନ୍ଦର ଦେଖାଯାଆନ୍ତି। ଆଉ ସେମାନେ ମାନେ ସିଏ ଘର ଘର ଘର ଘର ବି ବୁଲଉଚି ସେମାନଙ୍କୁ।
ହଁ ଆହୁରି ଜାଣିଚ ନା ଯେତେବେଳେ ସିଏ ସାନ ଥିବନି କି ତା ପିଲା ଛୁଆ ଯେତେବେଳେ ସାନ ଥିବେନି ତା ପାଖକୁ ଯଦି କିଏ ଯାଉଛି ବୋଲେ ତା ଉପରେ ମାନେ ପୁରା ରାଗିଲା ଭଳିଆ ମାନେ ସେ ଟା କଲା ଟାଇପ ରୁ ଯେମତି ତା ପିଲା ଟାକୁ କିଏ ନେଇଯିବ ସେମିତି ଭଳିଆ ସେମାନେ ହଉଛନ୍ତି ନାଇଁ କି
ହୁଁ।
ଏ ବିଲେଇ ଦେଖୁନ କେମିତି ମାନେ ହ ମାନେ ଡେଇଁକିରି ସେ କୋଉ କବଡ ଭିତରେ ଥାଉଛି। କେତେବେଳେ ଯେ କୋଉ ଆଟାକ୍ ଭିତରେ ଥାଉଛି କିଛି ତାଙ୍କେମାନେ କୋଉଠି ନା କୋଉଠି ରହିଯାଉଛନ୍ତି ଆଜ୍ଞା ନା। ବିଲେଇ ହେରାକ।
ତାପରେ ଯେତେବେଳେ ମାନେ ଖାଉଛୁ ନ ସେମାନେ ଯୁଡେ ଥିଲେ ବି ଖାଇବା ଟାଇମ ହେଲେ ସେତେବେଳେ ପଳେଇଆସିବେ ମୀଆଁଉ ମିଆଁଉ
ହଁ ସେମାନେ ଜାଣି ଦଉଛନ୍ତି ଯେ ମାନେ ଏଇଠି ମିଳିଯିବ ବୋଲି। ଯୋଉଠି ହେଲେ ନଲେ ତାଙ୍କେ ମାନେ ଯୋଉ ଗୋଟେ ଜାଗା ଥାଉଛି ସେ ଜାଗା ଟା ଜାଣି ଦେଇଥାଉଛନ୍ତି ଏଇଠୁ ଗଲେ ମିଳିଯିବ। ବିଲେଇ ବିଲା ଦେଖ ତାଙ୍କର ନାଇଁ କି ଏ ଯେ ଦେଖ କୋଉ ସାନ ସାନ ଗାତ ରୁ ହେଲେକି ତାଙ୍କେ ମାନେ ବାହାରି ପଡିଥାଉଛନ୍ତି ନାଇ କି? ମାନେ ଏମତି କୋଉ ସାନ ଜାଗାଟା ହେଲେଲେ ସେମାନେ ପଶିକିରି ପଳେଇଥେ କଣ ପାଇଁ ବୋଲେ ଦେଖ ତାଙ୍କର ଯୁ ନିଶ ନାଇଁ କି ଏ ଯ ପାଟି ଉପରେ ଯୁ ନିଶ ଅଛି ସେମିତିଆର ନାଇଁ ତାଙ୍କର ଆଇବ୍ରୋ ଏ ଯେ ଆଇବ୍ରୋ ଯ ଅଛି ସେ ଆଇବ୍ରୋ ଉପରେ ବି ନିଶ ଅଛି। ଆଉ ଯେ ଥୋଡି ନାଇଁ ସେ ଥୋଡି ରେ ବି ଟିକେ ଟିକେ ଅଛି ନିଶ। ଆଉ ତାଙ୍କର ଯୋଉ ପଞ୍ଝା ଯେ ନାଇଁ କି ସେମିତି ଆରୁ ସେଇଟାରେ ବି ନିଶ ଅଛି ହେଲା। ଯେ ସେମାନେ ନାଇଁକି ସେ ଯେ ନିଶ ତାଙ୍କ ମାନଙ୍କୁ ଏତେ ସାହାଯ୍ୟ କରୁଛି ମାନେ ତାଙ୍କମାନେ ସେଇଟା ଯେମିତି ଯେ ଆମର ଯେମତି ଆଣ୍ଟିନା ଯେମିତି କାମ କରୁନି ଆମକୁ ଯେ ସେ ସିଗନାଲ ଦେଉଛି ସେମିତି ହଁ ସେମିତି ସିଏ ତା ତାର ବ୍ରେନକୁୁ ପୁରା ସିଗ୍ନାଲ ଦେଇଥାଉଛି। ମାନେ ତା ପାଖରେ ପୁରା କୋଷ ଅଛି ଆଉ ନର୍ଭ ସେଲ ଅଛି ସେଇ ଯାକ ଯୋଉ ଯାକି ପୁରା ମସ୍ତିଷ୍କକୁ ନାଇଁକି ସେ ସିଗ୍ନାଲ ପହଞ୍ଚେଇ ଥାଉଛି ଜାଣିଛ। ଯେ ଏମିତି ହବ ସେମିତି ହବ ଏଇଟା ହବ ସେତିକି ଜାଗାର ପରିମାଣ ଏଇଟା ଅଛି। ଏଇଟା ହେଲେ ତାଙ୍କାଆନକୁ ନାଇଁ କି ସକାଳେ ପୁରା ଦେଖ ମାନେ ତାଙ୍କାନେ ସକାଳେ ନାଇଁ କି ଏତେ ଜିନିଷଟାକୁ ଆଟାକ୍ କରିପାରିବେନି ଯେତିକି ତାଙ୍କେମାନେ ରାତିରେ କରିପାରିବେ। ଆଉ ସେ ଯେ ରାତିରେ ଯେ ତାଙ୍କାମାନେ ଯୋଉ ଯେ ଡେଇଁ କିରି ଯେ ମୂଷାକୁ ଧରୁଛନ୍ତି ତାଙ୍କ ଖାଇବାଟା ବି ସେଇଟାରେ କେବଳ ତାଙ୍କର ନିଶ ହିଁ ହେଲ୍ପ କରୁଛି ଜାଣିଛ ନା। ଏଇଟା କେତେ ନୂଆ ଜିନିଷ ନା ମୁଁ ଏଇଟା ଏମିତି ସେ ବହିରୁ ପଢିଲି ଯେ ମୁଁ ସେଥିଇଁ ତମକୁ ଆଜି କହିଦେଲି ଟିକେ ଆଉ ବିଲେଇ କଥା ପଢିଥିଲା ଯେ ଆଉ
ଆଚ୍ଛା ଆଚ୍ଛା ଆଚ୍ଛା।
ଆହୁରି ତାଙ୍କେ ମାନେ ନାଈକି ମାନେ ବିଲେଇ ନାହିଁ କି ଯେତେବେଳେ ଯେ କଣ ଅଛି? ସକାଳେ ଯେ ଇଏ କରୁଥାଉଛନ୍ତି ନା ତାଙ୍କାନଙ୍କୁ ଏତେ ନ କି ଦେଖା ଯାଉନି ହେ କିନ୍ତୁ ଯେତେବେଳେ ଯେ ଏ ତାଙ୍କର ଯେ ଯେ ନିଶ ନଇକି ତାଙ୍କାନ ସାହାଯ୍ୟ କରୁଛି ଯେ କୁଆଡେ ମାନେ ପାଖରେ ଅଛି ଜିନିଷଟା ଦୂରର ଜିନିଷଟାକୁ ଗୋଟେ ଦେଖିବା କରିବେ। ହଁ ଦୂର ଜିନିଷଟା ଯାହାହେଲେ ନୋରର୍ମାଲି ତାଙ୍କେ ଜାଣି ପାରନ୍ତି। କିନ୍ତୁ ପାଖର ଜିନିଷଟାକୁ ତାଙ୍କେ ଏତେ ଦେଖି ପାରନ୍ତିନି। ତାଙ୍କୁ ସେଇଟାରେ ସାହାଯ୍ୟ କରୁଛି ନିଶଟା ଆଉ।
ଏ କେତେ ଗୋଡେ ଏମି ପଶୁ ଅଛନ୍ତି ଯୋଉମାନେ କି ମାନେ ଉଁ ଦେଖିବା ଠାରୁ ତାଙ୍କର ଶୁଣିବା ଶ ଅଧିକା
ହଁ- ହଁ ସତ କଥା କହିଲୁ।
ମାନେ ଯେତେ ଦୂର ବି ଥିଲେ ବି ସେମାନେ ଶୁଙ୍ଘିକି ପଳେଇ ଆସନ୍ତୁ। ଆମର ଗୋଟେ କୁକୁର ଆମର ବି କୁକୁର ଗୋଟେ ଅଛି, ଏବେ ନାହିଁ ସେ କୁକୁର ଗୋଟେ ଥିଲା ସେଇଟା। ତାକୁ କଣ ଗୋଟେ ହେଇକି ଏମତି, ମରିଗଲା ସିଏ। କିନ୍ତୁ କଳାର ହେଇକି ପୁରା ସେଟା ସୁନ୍ଦର କୁକୁରଟା ପୁରା ଥିଲା, ମାନେ ବହୁତ କଥା ମାନୁଥିଲା ମାନେ ଏମିତି ବାହାରେ ବୁଲାବୁଲି ନାହିଁ, ମାନେ ଭୋ ଭା ଏମିତି କିଛି ନାହିଁ। ଶା ନ୍ତ ସରଳ କୁକୁରଟା ପୁରା ଥିଲା।
ତମର କୁକୁର ନାଁ କଣ ଦେଇଥିଲ?
ଆଲୁ ସାଲୁ ଦେଇଥିଲି ହଁ। ହୁଁ। ହେଲା, ତାପରେ ସିଏ ମାନେ ଯୁଆଡେ ଗଲେ ପଛରେ ସେ ଆସିବ ତାପରେ ବସ କହିଲେ ବସିବ, ଯାଆ କହିଲେ ଯିବ। କିନ୍ତୁ ସେମାନଙ୍କର କଣ କି ଭଗବାନ ଗୋଟେ ତାପରେ ପାଦରେ ତାଙ୍କର ଗୋଟେ ସେନ୍ସର ଟାଇପର, ମାନେ ସେମାନେ ଫିଲ୍ କରିପାରିବେ ସବୁ। ମାନେ ବର୍ଷା ହବନ କଣ, ମାନେ ମୁଁ ବି ଶୁଣିଛି ସେଇଟା ମୁଁ କହି ପାରିବିନି। କିନ୍ତୁ ସେମାନେ ଯୋଉ ରାତିରେ କଣ ପାଇଁ ଭୋକନ୍ତି, ସେମାନଙ୍କୁ ମାନେ ଅଧିକ ସାଉଣ୍ଡ ଶୁଗାଯାଏ, ପାଦ ଦ୍ଵାରା ତାଙ୍କର ଏମତି ସେସର ସିଷ୍ଟମ ଥାଏ, ଯେମିତି ସେମାନେ ମାଟିରେ ଯଦି ପାଦଟା ରଖିଲେ ମାନେ କଣ ହବ ବର୍ଷା ହବ ନା ପାଗ କେମିତି ହବ, ସେଇଗୁଡାକୁ ବି ସେମାନେ ଜାଣିପାରନ୍ତି। ତାପରେ ମାନେ କେଉଁ ଜିନିଷକୁ ମାନେ ଖାଇବାଟା କୋଉଠି ଅଛି? କଣ ସେ ଖାଇବା ଜିନିଷଟା, ସେ ସବୁ ମଧ୍ୟ ସେମାନେ ନିଜେ ଜାଣି ପାରନ୍ତି, ତାପରେ କୁକୁର ମାନେ ମାନେ ଦିନ ବେଳେ ବି ସେମାନେ ଯେମିତି ଦେଖିପାରନ୍ତି, ରାତିରେ ବି ତାଙ୍କର ସେମିତି। ଦେଖିଥିବ ରାତିରେ ମାନେ କୁକୁର, ବିଲେଇ ଆଉ ଗାଈ ବଳଦ ତାଙ୍କର ଆଖିରେ କେମିତି ଲାଇଟ୍ ଜଳିଲା ଭଳିଆ
ହଁ- ହଁ- ହଁ ସେଇଟା କୋଉଥିପାଇଁ? ମାନେ ସେ ତାଙ୍କର ପ୍ରଖର ଥାଉଛି କି, ସେଇ ଟାଇମ୍ ରେ ଦୃଷ୍ଟି ଶକ୍ତିଟା।
ପ୍ରଖର ଥାଉଛି, ତାପରେ ସେମାନେ ରାତିରେ ଦେଖି ପାରନ୍ତି ନା।
ଓ ହୋ। ଏମିତି ତାହେଲେ ହଁ ମାନେ ଆମେ ଦେଖ ବିଲେଇ ଟା ଦେଖ କେତେ ଯାହା ହେଲେ ହେଲେ ଚଉଡ଼ା ଅଛି ନା ନ ସାଧାରଣତ। କିନ୍ତୁ ସେ ଗୋଟେ ଛୋଟ ଜାଗାରେ କେମିତି ଦେଖ ପଳଉଛି,, ମାନେ ସିଏ ନାଇଁ କି ସେ ଗାତଟା ଯିଏ ହେଇନଥିବ ଯଦି ସେଇଠି ତାର ଆଇବ୍ରୋ ଟା ଟିକେ ବାଜିଗଲା ବୋଲି ସେଇଟି ସେ ଜାଣି ଦଉଛି ଯେ ଏ ଜାଗାଟା କେତେ ଚଉଡା ବେଲି। ଆଉ ୟା ଭିତରୁ ଦେଇକି ମୁଁ ଯାଇପାରିବି କି ନାଇଁ। ଦେଖ ଆମେ ତ ମଣିଷ ହଁ ଆମେ ଆମର ପାଠ ପଢୁଛେ ଆଉ ଆମେ ଜାଣିପାରୁଛେ, ଯେ ଆମର ପାଚନ ତନ୍ତ୍ର ଏମତି, ଆମେ କେମିତି ଖାଉଛେ? ଆମର କେମିତି ମାନେ ରେଚନ ତନ୍ତ୍ର କେମିତି, ଏଇଟା ସବୁ ଆମେ ଜାଣି ପାରୁଚେ। କିନ୍ତୁ ଦେଖ ବିଲେଇର ତମେ ଯେବେ କହିଲ କୁକୁରର, ମୁଁ ତ ଭାବୁଥିଲି ରାତିରେ କୁକୁର ଭୋକ ଲାଗିଲେ ସେ ଭୋ ବୋବୋଉ ଚି ବୋଲି, ଦେଖିଲା ବେଳକୁ ତମେ ଯେ କହୁଛ ତାଙ୍କମାନଙ୍କୁ ବେଶୀ ଭାଇବ୍ରେସନ ଜାଣି ପାରୁଛନ୍ତି ବେଲି।
ତାପରେ ତାଙ୍କୁ ମାନେ ଅଧିକା ସାଉଣ୍ଡ ବି ସେମାନଙ୍କୁ ଶୁଭାଯାଏ ନା। ନାଇଁ ମାନେ ଏଇଟା ସେ ସାଉଣ୍ଡ ସେମାନଙ୍କୁ ଶୁଭାଯାଏ, ସେଥିପାଇଁ ସେମାନେ ଭାଇବ୍ରେସନ ହବା ଦ୍ୱା ମାନେ ଶୋଇ ବି ପାରନ୍ତିନି। ହଠାତ୍ ଦେଖିଥିବ ରାତି ଅଧରେ କୁକୁର ଭୁ
ହଁ ସେମାନେ ତ ଜଲ୍ଦି ଉଠି ପଡିଥାଉଛନ୍ତି ହେଲେ ବି।
ଯାହା ବି ଯଦି ଅନ୍ୟ କୌଣସି ଜୀବ ଯଦି ଚଲାବୁଲା କରିବେ କଣ କଲେ ବି ସେମାନେ, ତାପରେ କୁକୁର ଜାଣିଥିବ। କଥାରେ ଗୋଟେ ଅଛି ଶ୍ଵାନ ନିଦ୍ରା, ମାନେ ସବୁବେ
ହଁ। ଆମର ତ ସ୍କୁଲ ରେ ସେମିତି କୁହନ୍ତି, ଯେ କାଉ କାକ ସ୍ନାନ କାଉ ଭଳିଆ ଗା ହେ-ହେ ସ୍ୱାନ ନିଦ୍ରା ତଥେଇ ବଚ ଅଳ୍ପ ଉପହାର ଗୃହ ଦେଇକି ବିଦ୍ୟାର୍ଥୀଣ ପଞ୍ଚ ଲକ୍ଷଣ।
ଜିନିଷକୁ ହିଁ ଆମେ ମାନେ ଜୀବନରେ ସେ ଜିନିଷକୁ ହ ମାନିକି ଚଳବା ଦରକାର। ମାନେ ଶୀଘ୍ର ଗା ଗାଧେଇବା ଘଣ୍ଟା ଘଣ୍ଟା ମାନେ ଅଛନ୍ତି। ମାନେ ଘଷାିଘା ତ ସେମିତି ଯେତେ ଶୀଘ୍ର ପାରୁଛ ଯେତିକି ଗାଦଅ। ସବୁବେଳେ ଅଳ୍ପ ଖାଉ ଯେତେବେଳେ ହିଁ ଖାଉଛ ଖାଉ ଅଳ୍ପ ହିଁ ଖାଉ। ମାନେ
କିନ୍ତୁ ମୋର ତ ବେଶୀ ହେଇଯାଉଛି ଆଜ୍ଞା ଖାଇବା ଟା।
ନାଇଁ ଦିନ ବେଳା ବେଶୀ ଖାଇଲେ ସେଟା କିଛି ଅସୁବିଧା ପ୍ରୋବ୍ଲେମ ହବନି। ହେଲା ମାନେ ରାତି ଟାଇମ କୁ ଯେତିକି ଅଳ୍ପ ଖାଇପାରିବ ସେତିକି ସେଇଟା ଭଲ ଆଉ।
ହଁ ସେଇ ତ।
ମୁଁ ବି ତ ଖାଇଦଉଛି ମାନେ ସକାଳୁ ତାପରେ ଦିନ ବେଳେ ଟିକେ ଖାଇଲେ ଚଳିବ କିଛି ଅସୁବିଧା ନାହିଁ। କିନ୍ତୁ ରାତି ଟାଇମ ଟା ଜେ
ରାତି ଟା ଯାହା ହେଲେ ସେଇଟାକା ଗୁରୁତ୍ୱପୂର୍ଣ୍ଣ ନାଇଁ କି? ସେଇଟାକୁ ନେଇକିରି ଆଜ୍ଞା। ତମେ ରାତିରେ ଜାଲ ହେଲେ କେତେବେଳେ ଖାଇଥାଉଛ କି?
ନାଇଁ ମୁଁ ରାତିରେ ଆମେ ବେଶୀ ଲେଟ୍ ବି କରୁନୁ। ମାନେ ମୁଁ ନଅଟା ଭିତ ଭିତରେ ହିଁ ଖାଇଦଉଛି ନଅଟା ଭିତରେ। ମାନେ ଭାତ ଖାଇଲେ ବି ଅଳ୍ପ ଟେ ଖାଇ ଦେଇେଇଥିବି। ନହଲେ ମୁଁ ରାତିରେ ମାନେ ବହୁତ ଥର ବାପାଙ୍କୁ ଡାଇବେଟିସ୍ ଅଛି ନା। ତାଙ୍କ ପାଇଁ ରୁଟି ବନି ହଉଛି। ସବୁବେଳେ ଯେମିତି ରୁଟି ବନ ହେେଲେ ଆମେ ବି ଆମ ପାଇଁ ସେଥି ମିଶେଇକି ବନଉଛୁ ବାପା ଖାଆନ୍ତି ତିନି ଚାରି ପଟି ରଟି। ତାପରେ ଆମେ ବି ମିଶେଇକି ତାରେ କାହିଁକି ନା ରୋଟି ଖାଇବାଟା ମ ଦେହ ପାଇଁ ସୁସ୍ଥ ରାତିରେ।
ହଁ ନାଇଁ ସକାଳେ ବି ନାଇଁ କି ସକାଳେ ବି ରୁଟି ଦେଲେ ମାନେ ଇଏ ହେଇଥାଉଛି, ଭଲ ପୁଣି ରୁଟିରେ ଖାଇଲେ।
ନା ରୁଟି ଟା ମୁଁ ତ ଶୁଣି ହଁ ସେଟା ମାନେ ରାତିରେ ତମେ ରୁଟି କରିକି ସେଇଟା ରଖିଥିବ ଆଉ ସକାଳୁ ସେଟା ରୁଟି ଟା ଖାଇବ। ବାସି ରୁଟି ଟା ଖାଇଲେ ମାନେ ଥିବ ସେମତି କିଛି ତାର ଉପକାରିତା ଗୁଣ ଥିବ ମାନେ ଅଧିକ ଜା ମିଳଥିବ ତାକତ ମିଳୁଥିବ କି ସେଥିରେ ଅଧିକ ଭିଟାମିନ୍ ଥିବ
ସେମିତି ହେଇପାରେ ଆଉ।
ହ ଖୁସି ଲାଗିଲା ତମ ସହିତ କଥା ହେଇକି ଧନ୍ୟବାଦ।
ମତେ ବି ବହୁତ ଖୁସି ଲାଗିଲା। ଯାହା ହଉ ତମେ ଜାଣିଛ ଏତେ ତା ବିଷୟରେ। ମତେ ବି ଭଲ ଲାଗିଲା। ତମେ ଖାଇବାକୁ ଦେଇଥାଉଛ ନା କୁକୁର ଏରାକୁ।
ହଁ ହଁ ଘରେ ପୋଷିଥିଲେ ଏବେ ବାହାରେ ବି ଯଦି ଏମତି ଆସିଵେ ପ୍ରବ୍ଲେ ଆମେ କୁକୁଡ଼ା ବି ରଖିଛୁ। ଆଉ କୁକୁର ଥିଲା ସେଟା ତ ମରିଗଲା କିତି ସେମାନେ ସମସ୍ତଙ୍କୁ ଖାଇବା ପାଇଁ ଦିଏ।
ହଁ ମାନେ ଖାଲି ଗୋଟେ ଦିନ ଏମିତି କୋଉ କୋଉ ଗୋଟେ ଦିନ ଦେଇକିରି ଖାଲି ଶନି ଦଶା କାଟିଲେ କିଛି ଫାଇଦା ନାହିଁ ନାଇଁ କି। ମାନେ ଏମିତି ସବୁବେଳେ ଦେଲେ ମତେ ଲାଗୁଛି ଭଗବାନ ହୁଏତ ନିଜେ ମାନେ ଗୋଟେ ମଣିଷର ଦଶା ଟାକୁ କଟେଇ ପାରନ୍ତି। କାଳେ ଆଗକୁ ଅଛି ବୋଲି ଭାବିକିରେ ତ ସବୁବେଳେ ଆମେ ଖାଇବାକୁ ଦେଲେ। ସେମାନେ ବି ତ ତାଙ୍କ ଦେହରେ ବି ତ ନାରାୟଣ ଅଛନ୍ତି ନା। ଆମେ ତାଙ୍କୁ ଦେବା କଥା। ହଉ ଧନ୍ୟବାଦ ଆପଣ ଏତେ। ବିଶେଷ ସମୟ ଦେଇଥିବାରୁ ମତେ ଏଇ କଥାବାର୍ତ୍ତାରେ।